ଓ।
ପା
ହ୍ୟାଲୋ
ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ହଁ କଣ କରୁଛ?
ନାଇଁ ବସିଥିଲି ତମେ କଣ କରୁଛ?
ମୁ ବସଛି। ତମ ଘର?
ଆମ ଘର ଯାଜପୁର।
ଯାଜପୁରର କଉ ଜାଗାରେ?
ଯାଜପୁର ତ
ଆଜ୍ଞା।
ତମର?
ଭୁରିଷମ ଯାଜପୁର।
ଆଚ୍ଛା।
ତମ ଘରେ କିଏ କି ଅଛନ୍ତି ?
ଆମ ଘରେ ସମସ୍ତେ ବାପା, ମା, ଭାଇ, ଆମ ତମର? ହ୍ୟାଲୋ
ଏଇ ମୁ ମା
କଣ ହେଇଚି?
ହୁଁ। ବାପା, ଭାଇ, ମା।
ତମର ଶ କ୍ଲିଅର ଶୁଭୁନି କିଛି ହ୍ୟାଲୋ
ପା ମା ମୁଁ ଭାଇ ହଁ ହଲୋ ହ୍ୟାଲୋ
ହଁ ହ୍ୟାଲୋ ତମର ଭଏସ ଟା ମଝିରେ ମଝିରେ କ୍ଲିୟର ଆସୁନି ତ ସେଥିପାଇଁ।
ମୁଁ କହିଲି ଆମ ଘରେ ମୋ ବାପା ମା ଭାଇ ମୁଁ ଅ
ଆଛା ଆଉ ଏବେ କଣ? ଖିଆପିଆ ସରିଲାଣି? ମୋର ସରିଲାଣି ବି ଏଡ କମ୍ପ୍ଲୀଟ୍ ସରିଲାଣି ? ତମର କଣ ପଢାପଢି?
ନାଇ ସରିଲାଣି
ହଁ। ହଁ ଘରେ ଅଛି । ହଁ ତମେ?
ମୁଁ ବି ଘରେ ଆପଣ ଭାଇ କଣ କ
ସୁବିଲାନି?
ମୁଁ କହିଲି ଆପଣଙ୍କ ଭାଇ କଣ କରନ୍ତି?
କିଛି ନାଇଁ ଏବେ କରୁଚନ୍ତି ଅଛନ୍ତି ଗୋଟେ ଜବ କରୁଛନ୍ତି ଆଉ।
ଘରେ ବାପା ମା କଣ କରନ୍ତି?
କିଛି ନାଇଁ ବିଜନେସ୍ ମା ହାଉସ ୱାଇଫ ତମର?
ହୁଁ ମା ହାଉସ ୱାଇଫ ବାପା ବିଜନେସ୍ କରନ୍ତ।
ଆଛ ଆଉ ପଢାପଢି କେମତି କଣ ମାନେ କଣ କ୍ବଳିଫ କେସନ୍?
ମୋର ବିଇ ଡି କମ୍ପ୍ଲିଟ ବ୍ୟାଙ୍କିଙ୍ଗ କୋଚିଂ ନେଇଥିଲି।
ଆଚ୍ଛା ବି ଇଡି କୋଉଠି ପଡ଼ିଥିଲେ?
ମୁଁ ବି ଇଡି ଆନ୍ଧ୍ର ବି ଇଡି କରିଥିଲି।
ଆଚ୍ଛା ଏଜେଣ୍ଟ କୋଉଠି କର।
ସେ ଆନ୍ଦ୍ର ରେ ହିଁ ଦେଇଥିଲେ ।
ନା ନା ମୁଁ କହିଲୀ ଏଜେଣ୍ଟ କୋଉଠିକାର।
ଏଜେଣ୍ଟ ମୁଁ ଜିଜୁ ବୁଝି ଥିଲେ ମୁଁ ଜାଣିନି ଭଲସେ।
ଆଛା ସରିଲାଣିଁ ଆଁ।
ହୁଁ।
ଆଚ୍ଛା।
ଆପଣଙ୍କର ସାରିଲାଣି ନା ସରିନି।
ହଁ ହଁ ସରିଗଲାଣି।
ଏବେ କଣ ପ୍ଲାନିଂ ଅଛି?
କିଛି ନାହି ପ୍ଲାନିଙ୍ଗ ତ ସେମିତି କିଛି ଦେଖିବା ପ୍ରିପ୍ରେୟାର ସବୁ ଚାଲିଛି ଆଉ ପ୍ରିପ୍ରେୟାରେସନ୍ ଚାଲିଚି ଉଁହୁଁ।
ଯାଜପୁର ର କୋଉ ଜାଗାରେ ଆପଣଙ୍କ ଘର?
ଯାଜପୁର ପ୍ରପର ଯାଜପୁର ହିଁ ତ।
ଯାଜପୁର ଟାଉନ ନା ଯାଜପୁର ରୋଡ ଆଚ୍ଛା ରୋଡ ର ଅନ ଦିବାସ କୋଚିଂ ନାବା ପାଇଁ?
ନାଇଁ ନାଇଁ ସେଟା ତ ଦୂର ଅଛି। ସେଟା ଏଇ ଏଠୁ ବହୁତ ଦୂର ହେଇ ଦୂର ହବ।
ହୁଁ ପାଇ ଖା ଆମର ଘର ପାଖୋ ନିଲୁ
ହୁଁ। ଆଉ।
ଗୋଟେ ଭାଇ ଗୋଟେ ଭଉଣୀ। ହ୍ୟାଲୋ।
ହଁ ହଁ। ତମର?
ମୁଁ ତିନି ଭାଇ ମୁଁ ଗୋଟେ ଭଉଣୀ।
ଭଲ ଆଉ।
ଉଁ ଆଉ ଆଜି କଣ ଖାଇଥିଲେ?
କିଛି ନାହିଁ ନର୍ମାଲ ଉଁହୁଁ। ଭାତ ଭଜା ପଖାଳ ଏଇଆ ଆଉ।
ତମର?
ଯେ ତୁ ଗୁରୁବାର ଆଜି ସାଧା।
ହୁଁ ଗୁରୁବାର ତ ସାଧା। ଆଉ କଣ ଆଉ ତମର ପ୍ଲାନିଂ କଣ କୁହ?
ସେମିତି କିଛି ନହିଁ ଦେଖିଆ ପାଇଁ ଦଉଛି ଦେଖିବାକୁ ହଉଛି।
ଓଟି ଡି ସବୁ କଲେଵାର ହେଇଯାଇଛି?
ନାଇଁ।
ହଉ ଏବେ ଓଟିଟି ପକେଇଛ?
ହୁଁ।
ୱେଷ୍ଟଏଡ଼େ
ନା ପକେଇନି ଓଟିଟି ପକେଇଛି।
ଏ ତାରି ଭିତରେ ତ କ୍ଲିୟର କରିଦବା କଥା ନା।
ପକେଇନି ଦେହ ଟିକେ ଖରାପ ଥିଲା ତ ମୁଁ ଏତେ ପଢା ରେ ଧ୍ୟାନ ଦେଇନଥିଲି ଦେହ ଟିକେ ବହୁତ ଖରାପ ଥିଲା ଟିଉମର ହେଇଯାଇଥିଲା ତା ସେଥିପାଇଁ।
ଉଁ ହୁଁ ଆଉ ଏବେ ପଢାପଢି କେମିତି ଚାଲିୁଛି?
ବେ ତ ଦି ତିନି ମାସ ହେଲା। ପଢିନି ଭଲସେ କଣ ମ ଟୁମର ହେଇଲା ମାର୍ଚ୍ଚ ମାସରେ ଅପରେସନ ହେଲି ହଁ।
କେମିତି କଣ ଏମିତି ହେଇଗଲ?
ହେଇଯାଇଥିଲା ଟ୍ୟୁମର କେମିତିକ ବହୁତ ବଡଟେ ହେଇଥିଲା ତ ଆଗ ଅପରେସନ ହେଲି ଆଉ, ମେଡିସିନ୍ ଦ୍ୱରା କମେଇବ ନି ବୋଲି ଅପରେସନ ଆଉ ପଡ଼ିଲା,
ହ, ଆଉ ଘରେ ସବୁ କେମିତି ଅଛି?
ଘରେ ବାପା, ମା ଭଲ ଅଛନ୍ତି ନାଁ ବର୍ଷେକ ବାପା ଟିଭି ଦେଖୁଛନ୍ତି ମୁଁ ଏମିତି ବସିଛି।
ହୁଁ ହଁ ଆଉ?
ରଜ କେମିତି କଟିଲା?
ରଜ ସେମିତି ଏତେ ବି ଖାସ ନାହିଁ,
କୁଆଡେ ବୁଲିବାକୁ ଯିବେ
ନାଇଁ କଆଡେ ବୁଲାବୁଲି ତ ହେଇନି।
ହୁଁ,
ଆଗ ଭଳିଆ ଆଉ ରଜ ନାହିଁ।
କଣ ହେଇଛି?
ମୁଁ କହିଲି ଆଗ ଭଳିଆ ଆଉ ରଜ ନାହିଁ।
ନାଇଁ ସେଟା ତ ନାହିଁ,
ହୁଁ ଆଗ ଭଳିଆ ର ରଜରେ ଯୋଉ ଭଳିଆ ଆଉ ନାହିଁ। ହ- ଏବେ ଆଉ ନାଇଁ,
କଣ ପିଠା ଆଉ?
ରଜରେ କୁଆଡେ ବୁଲାବୁଲି କରିବା ପାଇଁ ଯାଇନଥିଲେ ଯାଇଥିଲୁ ଫିଲ୍ମ ଦେଖି
ଆଚ୍ଛା, କୋଉଟା?
ଆଁ କଣ ଗୋଟେ ପଡିଥିଲା କଣ ବରୁନ୍ଧବନ କଣ ଫ୍ଲିମ ନା ଟେ ମନ ନାହି ବଡ଼ ନାଟେ।
ଆଚ୍ଛା,
ବରୁଣ ଧବନର ଥିଲା ମଝିରେ ଯୋଉଁ ଦିନ ଯାଇଥିଲି ଏଥିରେ ବିଗ ବି ସିନେପ୍ଲେକ୍ସ ଯାଇଥିଲୁ ଦେ ଦେଖିବା ପାଇଁ।
ତ ସିନିଫ୍ଲେକ୍ସ ରେ ତ ବହୁତ ପଇସା ନଉଥିବେ ନା? କେତେ ନଉଛନ୍ତି?
ଚେନ କରିଥିଲା ପେମେଣ୍ଟ, ଯୋଉ ହିନ୍ଦୀ ପ୍ଲାଜାରେ ଖାଇଲୁ ମୁଁ ଦେଲି ତ ସେ ମୁଭି ସିଏ ଦେଲା।
ଆଚ୍ଛା
ଆଉ ତତେ ରୋଡ ଏତେ ଭଲ ହୋଟେଲ ନାହି, ନିଉ ପ୍ଲାଜା ସେଟା।
ତମେ ଏବେ କଣ କ ମାନେ ଇନକମ କଣ ମାନେ ନା
ହୁଁ ହଁ ନା ଘରେ।
ଆଚ୍ଛା। ହ।
ଆଚ୍ଛା।
ରୁଷେଇ ବାଷ ସରିଲାଣି।
ହୁଁ ମା କରୁଛନ୍ତି ମା କରନ୍ତିି
ତମେ ଶିଖିନ।
ଶିଖିଛି ବଟ ମୁଁ କରେ ନା।
କାହିଁ କି?
ଏମତି କିଛି ଏମିତି ନୂଆ ଡିସ୍ ଉପରେ ଟ୍ରାଏ କରିବାକୁ ହେଲେ ପନିର ମସ ମ୍ ଆ ଚିଲି କୋବି ବିରିୟାନୀ ଏସବୁ କରିବାକୁ ଗଲେ ମୁଁ କରେ ନହେଲେ ମା ଆଉ ସବୁ କରନ୍ତି।
ଭାଇ ଭାଇ ବାପା ଡାକୁଛନ୍ତି। ଆଛା। ଆ ଫ୍ୟୁଚର ପ୍ଲାନିଂ କଣ? ମାନେ କଣ କରିବା ପାଇଁ ଇଛା।
ସେମତି କିଛି ଜ ନାଇଁ ପଢୁଛି ତ ପଢୁଛି ଦେଖିବା କଣ ହଉଛି ଆଗକୁ। ହଙ୍ଗ ଯାହା ହବ ଆଉ। ତମେ କ୍ଲାସ କରି ଆସ ଅନୁଦିପ।
ନାଇଁ ନାଇଁ କ୍ଲାସ ତ କରିବା ପାଇଁ ଯାଏନି ଅନଲାଇନ କ୍ଲାସ କରେ।
ଆଚ୍ଛା।
ହଁ।
କେବେ ଆସିଲ?
ନାଇଁ କେବେ ଯାଇନି ତମେ ବୋଧେ ସେଇଠି ଯାଇକି ଅଫଲାଇନ କ୍ଲାସ କର।
ହଁ କ୍ଲାସ୍ କରେ।
ଆଉ ଦେହସବୁ ଭଲ ଅଛି?
ହୁଁ ସେଇ ତ ଏବେ ଅପରେସନ ହେଇଛି। ସେଇ ଭଳିଆ ଚାଲିଛି ଆଉ।
ଭଲ ହିଁ ନିଆଯାଏ।
ହଁ ଅପରେସନ ଜାଗା ଶୁଖିଯାଇଛି ଟିକେ ଏବେ ଟିକେ ମନା କରୁଛନ୍ତି ଯେ ଭାରି କାମ ନ କରିବା ପାଇଁ ତ ମୁଁ ବି କିଛି କାମ କରୁଥିଲି ମା ଅଛନ୍ତି ନା ତ ମୁଁ କିଛି କରେନି।
ଆଚ୍ଛା। ହଁ। ତମେ ଯାଅ ରେଗୁଲାର କ୍ଲାସ? କରିବା ପାଇଁ ଯାଅ?
ନାଇଁ।
ଅନଲାଇନ କର।
ହଁ ବେଳେ ବେଳେ ଅନଲାଇନ କରେ ବେଳେ ବେଳେ ଯାଏ ସେମତି ପ୍ରପରଲି ନାହିଁ।
ଆଚ୍ଛା ମାନେ ଯାଇଛ ତମେ ସେଠିକି ନା।
ହୁଁ। ବାପା କଣ ବିଜନେସ କରନ୍ତି?
ଆମର ଗ୍ରୋସରୀ।
କୋଉଠି ସେଇ ରୋଡରେ।
ହଁ ଏଠି ଘର ପାଖରେ ଆଉ।
ଆମର ବି ସେମ ଗ୍ରୋସରି ଆମର ବି ସେମ ଗ୍ରୋସ ସରି।
ଆଚ୍ଛା।
ଓଡିଶା ବାହାରେ।